ହଁ ଶଭା ଯାଉଛି।
ଆଉ କଣ ରାଜ୍ୟରେ କହଲୁ କ?
ଆଉ ରଜରେ ପଠାପଣା ଖାଇଲୁ ବୁଲିଲୁ ଯାହା
ଉମଂ।
ରଜରେ ତ ପିଠାପଣା ଖାଇଲୁ ବୁଲିଲୁ।
ଡ୍ରେସ ଯୋଉ ରା ପିନ୍ଧିଥିଲୁ କରିଥିଲୁ ନା କେନିଟା ଡ୍ରେସ କରିଥିଲୁ।
ରାଜା ରେ ଟ ଶାଢୀ କରିଥିଲେ ଦିଟା
ହଁ କୁର୍ତ୍ତୀ ତ ହିଁ ସୁନ୍ଦର ଆଉ।
ସାଢୀ ଆଉ ଗୋଟେ ଡ୍ରେସ୍ କରିଦେଲି। ସମ୍ବଲପୁର ଟା
ଆମେ ଯାଇଥିଲୁ ଗାଁ କ ବୁଝିଲି ଆ ଛୁଆ ମାନେ ବି ଭଲ ରଜ ମଉଜ ପାଇଁ ଭଲ। ପ୍ରିପାରେସନ କରିଥିଲେ କିନ୍ତୁ ଅସୁବିଧା କଣ ହେଲା କହିଲୁ ମାନେ
ହୁଁ।
ଠିକ ସନ୍ଧ୍ୟାବେଳୁ ବର୍ଷା ଆସଯିବ ଲାଇନ କଟଗଲା ଆଉ ଛୁଆ ମାନେ ଖୁସି ସି ବାସି ହେଇପାରିଲେନି ଭୋଜି ଭାତ ବି ରଖିଥିଲେ। କିନ୍ତୁ ଆଉ ତ ବର୍ଷା ହେଲା ଆଉ ଖୁସିିବାସି ହେଇପାରିଲେନି ଆଉ।
ହୁଁ
ମାନେ ଯେଲ୍ ଗାଁ ରେ ଜାଣିନୁ ଟିକେ ବର୍ଷା ହେଲେ ଲାଇନ ଟା କଟିଯିବ।
ହଁହଁ
କଟିଗଲା ବେଳକୁ ହଇରାଣ ହେଲେ ପିଲାମାନେ ଆଉ ଆଉ ଖୁସି ହେଇ ପାଇଲେନି ଆଉ।
ଏଠି ବି ସେମତି ଏଠି ବି ସେମିତି ସନ୍ଧ୍ୟା ବେଳୁକୁ ସବୁ ଦିନରେ ହେଇଯାଏ।
ହଁ ବା ସେ ଦିନରେ ଭୋଜି ଭାତ ରଖିଥିଲେ ଯୋଉ ଅସୁବିଧା ହେଲା ଦି ସନ୍ଧ୍ୟା ବେଳକୁ ଇଏ କଲେ ନା ନାତ ଟା କରିବ ବୋଲି କଲା ବେଳକୁ ନାଚ ଗୀତ ଟା ଆଉ ହେଇପାରିଲାନି। ଏମତି ଆ
ଗୀତ ହୁଁ
ହଁ ନାଚ ଗୀତ ପାଇଁ ଟିକେ ଲାଇଟ୍ ହେଲେ ଭଲ ଲାଗେନି କି ରାତିରେ। ଆଉ ପ ପରିବେଶ ସାଥ୍ ଦେଲାନି ଆଉ ବର୍ଷା ହେଲା ଆଉ। ଝିଅ ଟା ପାଠ ପଢୁଥିବ ନା? ହ୍ୟାଲୋ ତାର ଏଇନା ମର୍ନିଙ୍ଗ କ୍ଲାସ ହୋଉଥିବ ତ ଦିନ ସାରା ତ ନା କ୍ଲାସ ନାହିଁ। ସରକାର ମନା କରିଚନ୍ତି। ଖରା ହେଉଚି ବୋଲି ନାଁ ମୁଁ କହିଲି ତାର ସ୍କୁଲ ଏନା କେତେଟାରୁ କେତେଟା ହୋଉଚି? ହଁ ନାଇଁ ବଲେ ସ୍କୁଲ ଏନା ଛୁଟି ଅଛି।
ଛଅ ଟାରୁ ଛଅ ଟାରୁ ସକାଳ ଛ‌ଅ ଟାରୁ।
ଛଅ ରୁ
ଘରୁ ଦଶ ଏଗାର ଯାଏଁ।
ଉଁ ହୁଁ ଆଉ ତେବେ ପୁଣି ଇଆଡୁକୁ ଆସିବୁ?
ହଁ ଯିବୁ ଆଉ।
ଖୁଦୁୁରୁ କୁଣି ତ ଗାଁରେ ବୋହୁତ ସୁନ୍ଦର ହୋଉଥିବ ନା?
ହଁ ସେଠି କିଛି ହୋଉନି ଖୁଦୁରୁକୁୁଣି ଟା ଗୋଟେ ମଜା ନହିଁ।
ଗାଁ ରେ ଭେଲ ହୋଉନି?
ହଁ ହଁ ଗାଁ ରେ ଏବେ ପୁରା ଡେକୋରେସନ କରି ସଜା ହେଇକି
ହୁଁ ଗାଁରେ ଭଲ ହୁଏ।
ଗାଁ ରେ ସବୁ ଜିନିଷ ଟା ଗାଁ ପରିବେଶ ଟା ଭଲ ଲାଗେ।
ହଁ ସିଆଡକୁ ପୁଣି କଣ କଇଲୁ ସେ ଯୋଉ ତମୟ ସେପଟ ଏରିଆଟା ମାନେ ଅକ୍ସିଜନ ବହୁତ ନା କଟକରେ ଏଠି ନିଃଶ୍ଵାସ ଟାଣିକି ନବାକୁ ପଡ଼ୁଚି। ଅମ୍ଳଜାନ କମ୍।
ସେଠି ମାନେ ଆପେ ଆପେ ନାଶ୍ଵାସ ଚାଲୁଚି ଆମେ ଯାଇଥିଲୁ କଣ କହିଲୁ ମନ୍ଦିର ତ ପ୍ରସନ୍ଧା ପ୍ରସନ୍ଧ୍ୟା। ସେଠି ବାଟ ସାରା ପୁରା ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଆଉ।
ରୋଷେଇ ଶିଖିଲୁଣି?
ନାଁ
କିଛି ସିଖିନୁ ଭଜା?
ଚି ପକଡା ଫକଡା କରିବି। ଏଇଗୁଡା
ହାଁ ଫାଷ୍ଟ ଫୁଡ ହିଁହିଁ ହିଁ ହିଁ ହିଁ କି ପକଡା ଶିକିଚୁ କହିଲ?
ମୁଁ ଛେନରେ ଛାଣିକି ପକଡା କରେ ଛେନାରେ।
ଉଁ କଣ?
ଛେନାକୁ ଛେନାକୁ। ଗୁଳା କରିକି ପକଡା ହଁ।
କେମିତି କରେ ମତେ ଶିଖେଇ ଦେଏନି।
ଉଁ ତାକୁ କଣ ଗୁଳା କରିକି ତାପରେ ତାକୁ ଛାଣିକି ହଁ ତାପରେ ହେଟାକୁ ସସ୍ ଲଗେଇ ଖାଇବୁ।
କନଫ୍ଲୋର ଫନଫ୍ଲୋର ଦିଅନ୍ତି ବୋଧେ ଉପରେ ଟିକେ କୁଡୁ କୁଡୁ ହବ ବୋଲି।
ଯେମିତି ସିଏ ଅଲଗା ଅଲଗା ସେଗୁଡାକ ସେଗୁଡା ବେ ସେ ବେଶୀ ତେଲ ଭିଡିବ ଇଏ ତେଲ ବେଶୀ ଭିଡିବନି।
ଉଁ ତୁ ନେଚୁରାଲ ମାନେ କଣ କହିଲୁ ଗାଈ ଛେନା ପାଉଥୁବୁ ତ ଯାହୋଉ ଟେଷ୍ଟ ଲାଗୁଥୁବ ସେ କ୍ଷୀର ବି ଅଲଗା ଟେଷ୍ଟ ପୁରା।
ହଁ।
ଆମ ପା ଯୋଉ ଗାଁ କୁ ଯାଇଥିଲୁ ଅଜା ହରେ ସେ କ୍ଷୀର ଯୋଉ ବାସ୍ନା।
ଆଉ ସେଇ ସେ କ୍ଷୀର କୋଉଠି ମିଳିବେନି।
କ୍ଷୀରଟା ଫୁଟେଇ ଫୁଟେଇ ମାରିକି ଆଈ ଗୋଟେ ଦହି ବସେଇଥିଲା ବୁଝିଲୁ ମାନେ ସେ ଦହିଟା ଗୋଟେ ଉଁ ବାସନରେ ଏମ ଥିଲା ଗୋଟେ ଟିଫିନରେ ସେ ଟିଫିନଟାକୁ ମାନେ ଏମତି ଅପୋଜିଟ ସାଇଡରେ ଏମତି ଓଲଟେଇଲେ ବି ତଳେ ପଡୁନଥୁଲା। ତାକୁ ପୁଅ ଖାଇକି ଆଇଲା।
ସେଟା ହୋଉଚି ବସାଦହି। ହେଟା ହୋଉଚି ବସାଦହିି ସେଇ ଯୋଉ ସର ପକେଇ ପକେଇ କ୍ଷୀ ଏ ସର ପକେଇ ପକେଇ ଏ
ନାଇଁ ତୁ ଯୋଉଟା କୋହୁଚୁ ସେଟା ତ ଘିଅ ବାହାରେ ସେଥିରୁ ଏଟା କ୍ଷୀରଟାକୁ ଧର ତିନି ଗ୍ଲାସ କ୍ଷୀର ତାକୁ ମାରି ମାରି ଗଣ୍ଠ ଗ୍ଲାସ କରାହେଇକି କରାହେଇଛି। ମାନେ ଯେହେତୁ କ୍ଷୀର୍ ହୁଁ ସିଝା କ୍ଷୀର ସିଝା କ୍ଷୀର ଆଉ ସେ ଯୋଉ ଟେଷ୍ଟ ପୁଅ ପା ଏମତି ଦେଖିଲା ମାମା କହିଲା ଏମତି ଓଲ୍ ଇଲେ ପଡୁନି ହଁ ବଢିଆ ଟେଷ୍ଟ ତୁ କ୍ଷୀର ଫିର ଖାଉଚୁ ନା ନାଇଁ?
ହଁ। କ୍ଷୀର ଖାଇଲେ ମିଠା ଲାଗେ।
ଖାଉଚୁ ତୁ?
ହଁ ହଁ।
ଖାଉଥୁବୁ।
ଆମର କ୍ଷୀର ଭାତ କ୍ଷୀରର
ବଢିଆ ଲାଗିବ ଲୋ ହଁ। ନାଇଁ ଯୋଉ କ୍ଷୀର ଭାତ କହିଲୁନି ମୁଁ ତ ଏଠି ତ ପାଉନି ଆମ ଘରେ ଖାଏ। ଭାତରେ ଟିକେ ନାକୁରୁ ଲୁଣ ପକେଇକି ସେଇ ଯୋଉ ମୋଟା ମୋଟା କ୍ଷୀର ପକେଇଦବ ଡାଲି ଫାଲି କିଛି ଦରକାର ନାଇଁ।
ଦରକାର୍ ନାହିଁ ଆଳୁ ଚକଟା ଗଲେ ବି ଖାଇଦବ।
ହଁ ପା ସେ ଖାଦ୍ୟ ଯିଏ ଖାଇ ହଁ ଆଳୁ ଚକଟାରେ କ୍ଷୀର ପକେଇକି ଖାଇଚୁ ଲୁଣ ଲଙ୍କା ଚକଟିକି?
ହଁ ନା ଖାଇନି।
ଖାଇବୁ ବଢିଆ ଲାଗିବ। ମୁଁ ଏବେ ଯାଇଥିଲି ଗାଁକୁ ମୋର ଆଉ ମାନେ ମନେ ପଇଲାନି। ଆଳୁ ସିଜା ପୋଡା ନୁହଁ ହଁ ଆଳୁ ସିଜାରେ ଟି କ୍ଷୀର ପକେଇ ଦେଇକି ଲଙ୍କା ଟିକେ ଲୁଣ ଟିକେ ପକେଇ ଚ କଟିକି ଖାଇଦେଲେ ସେ ସବୁ କଣ କିଲ ଗାଁ ଖାଦ୍ୟ ପୁରା ଟେଷ୍ଟ ଅଲଗା ତାର।
ମାସେ ପେଟ ପୁରିଯିବ ଖାଇଦେଲେ।
ହଁ ସେ ପେଟ ପୁରିଯିବ ଦେହ ସୁସ୍ଥ ମାନେ ଆକ୍ଟିଭ ରହିବ ପୁରା। ଏଠି ବି ଆମେ ଯୋଉ ଭୋଜି ଭା ଖାଉଛ ଯାହା ସେ କଣ ଏନର୍ଜି ଯୋଗଉଛି ଖାଲି ଦେହ ଖରାପ କରୁଛି ଆମ ଶରୀର କୁ ରୁଟି ଭଜା ଟିକେ କି ରୁଟି ଶନ୍ତୁଳା ଟିକେ କି ଭାତ ଡାଲି ଆଳୁ ଭର୍ତ୍ତା ଟିକେ ଦରକାର ପାଞ୍ଚ ପ୍ରକାର ଖାଇଲା ବେଳକୁ କଣ ହବ କୁହୁନୁ। ହୁଁ ତେଲ କଣ ଦେହ ଖରାପ ହବ ମୁହଁରେ ବ୍ରଣ ହବ ସବୁ ହବ ଆଉ କଣ। ଖାଦ୍ୟ ଟାକୁ ଏବେ ବି କଉ ଅରିଜିନାଲ ଜିନିଷ ମିଳୁଛି କହୁନୁ। ଜାଣିଛୁ ମୁଁ ଯେତେବେଳେ ଛୁଆଟେ ହେଇଥିଲି ତୁ ତ ଜଡା ତେଲ ଜାଣିିନଥିବୁ। ଗୋଟେ ଜଡା ଗୋରେ ଅଛି ଗୋଟେ ଫଳ ଖାଲି ଜଡା ତଲ ବି ଜାଣିଥିବୁ ଯୋଉ ଦୀପ ଜଳେଇବା ପାଇଁ। ସେତେବେଳେ ମୋ ମା ଥିଲା ମାନେ ମୋ ଯେଯେମା ସେ ପୁରା ଯଡା କିଣିକି ଆଣେ ତାକୁ ଆମ ଦୁଆରେ ଚୁଲି ଲଗେଇ ସିଝାଏ ସିଝେଇକି ପୁଣି ତାକୁ ପିସାଏ ସେଠାରୁ ଗୋଟେ ଅରିଜିନାଲ ତେଲ ମାନେ ଗୋଟେ ତେଲ ବାହାର ପୁରା ମୋଟା ମୋଟା ତେଲ ତାକୁ ସେ ତା ମୁଣ୍ଡରେ ଲଗାଏ। ତ ସେଇ ତେଲ ସେ କଣ କରେ କହିଲୁ ବାଡିରେ ହେଇଥିବ ଶାଗ ଖରା ଦିନିଆ ଏଇଗୁରେ ଯୋଉରାକ ଏଠି ଇଆଡେ କହୁଛନ୍ତି କଲିକତି ଶାଗ କିନ୍ତୁ ଆମ ଆଡେ ହେରା କହନ୍ତି ନିଲୋଜୀଶାଗ। ତା ନାଁ କଣ ପାଇଁ ନିଲୋଜୀ କହିଲୁ? ସେ ଗଛ ଟାକୁ ତୁ ଯେତେ ଛିଡେଇବୁ ସେ ସେତେ ପତ୍ର ବାହାରିବ। ମୁଁ ଦେଖିଚି ମାନେ ସେ ଯୋଉ ଜଡା ତେଲ ଟିକେ ପକେଇଦବ ଆଉ ଲଙ୍କାଟେ ବଘାରି ଦବ ସୋରିଷ ଟିକେ ବଘାରି ଦବ ସେ ଶାଗ ଦିଟା ତୋଳିକି ଆଣିକି ଶାଗ କରିଦବ। ଅଜାଙ୍କୁ ଦବ ଖାଇବାକୁ ଯୋଉ ଟେଷ୍ଟେ ସେ ଶାଗ ହେରା ସ୍ଵପ ନ ହେଇଗଲାଣି ସବୁ ଲୋ ପୂର୍ବ ଖାଦ୍ୟ। ତୁ ତ ହେଲେ ଏବେ ଟିକେ କ୍ଷୀର ପିଠା ଖାଇପାରୁଚୁ। ଏଠି ତ ସପ୍ନ। କ୍ଷୀରପିଠା ବଢିଆ ଲାଗେନି ଚକୁଳି ପିଠା କ୍ଷୀର। ତତେ ଭଲ ଲାଗେ ଏତେ ଏଠି ମୁଁ ଆଇଲା ଦେନ୍ତୁ ଏଠି ଖାଲି ମ ଟର ତରକାରୀ ପିଠା ମତେ ଭଲ ଲାଗୁନି। ମୁଁ ଆମ ଘରେ କେବଳ କ୍ଷୀର ପିଠା। ଆମର କେବେ ତରକାରୀ ଆମେ କରୁନା କ୍ଷୀର ତ ବହୁ ସଫିସେଣ୍ଟ। ରାତି ସଖାଳ ଟିଫିନ ଟା ଆମର କଣ କହିଲୁ ଛୁଆ ଦିନର କ୍ଷୀର ପିଠା ନଲେ ଖଇ କ୍ଷୀର ନଲେ ଚୁଡା ଦହି ନଲେ ଚୁଡ଼ା କ୍ଷୀର ଯୋଉଦିନ ଦହି ନଥି ଥିବ ନଲେ ମୁଢି କ୍ଷୀର ଏଇଟା ଅତି ବେଶୀରେ ଅତିବେଶୀରେ ଯଦି ଗୋଟେ ପାଉଁରୁଟି ବାଲା ଆସେ ସେ ଯଦି ପାଉଁରୁଟି ଆଣେବି ଗୋଟେ ଭିକାଟେ ନେଇକି ଆସିବ ଗୋଟେ ଢବଲରେ ତ କଣ କହିଲୁ ସେ ପାଉରୁଟିରେ ବି କ୍ଷୀର ବୁଡେଇକି ଖାଉ। ଆ ଏଇ ଯୋଉ ବରା ତରକାରୀ ଏମିତି ଏରା କିଛି ନୁହେଁ। ଇଏ କୋଉ ପୂଜା ପର୍ବରେ ଯାଇକି ହୁଏ।
କ୍ଷୀର ହେଲା ମାନେ ଆଉ ସବୁଥିରେ କ୍ଷୀର ଭାତରେ କ୍ଷୀର ରୁଟିରେ କ୍ଷୀର ପିଠାରେ କ୍ଷୀର ସବୁଥେରେ କ୍ଷୀର।
ଆ ସେଇଥିପାଇଁ ଦେଖୁନୁ ଆସିକି ଚାଳିଶ ବର୍ଷ ହେଲାଣି କାଇଁ ଚୁଟି ଗୋଟେ ପାଚୁଚି ଦେଖୁଚୁ।
ହୁଁ ହୁଁ।
ସତରେ ଲୋ ମତେ ଚାଳିଶ ବର୍ଷ ହବ ପୁରୀ ଯିବ କିନ୍ତୁ ଚୁଟି ପାଚୁନି ମତେ ବାଡି ମାନେ ବହୁତ ପିଲା ପଚାରୁଛ ଚୁଟି ପାଚୁନି ନା କଳା କରିଦଉଚ? ମୁଁ କହିଲି ନାଇ ପାଚିନି ନା। ସେତେବେଳୁ ଅର୍ଜିନାଲ ଖାଇବା ଗୁଡା ଖିଆହେଇଚି ନା। ଏବେ ଏବେ ତ ଖାଇବା ସବୁ ଭେଜାଲ।
ଏବେ ତ ଛୁଆଙ୍କ ଚୁଟି ପାଚୁଚି। ମୋର ତ ଚୁଟି ଗୋଟେ ପାଚୁଚି।
ମାନେ ତୁ ହେଲେ ଗାଁ ରେ ଅଛୁ ବୋଲି ଟିକେ ମାନେ ନ୍ୟାଚୁରାଲ ଖାଦ୍ୟ ଟିକେ ପାଉଚୁ ଏଠୁ କଣ କହୁନୁ। ଏମାନେ ଟିକେ କ୍ଷୀର ବି ଟିକେ ପାଉନାହାନ୍ତି। ସେ ଓମ୍ଫେଡ କ୍ଷୀର ଗୁରା ଆଇଲେ କେମିତିଆ ସ୍ମେଲ୍ ହଉଚି କହିଲୁ।
ହଁ ଗାଈ କ୍ଷୀର ଟା କେମିତି ବାସ୍ନା।
ହଁ ସେ ଗୋଟେ ଅଲଗା ପ୍ରକାର ଗୋଟେ ସ୍ମେଲ ଟା ହଉଛି।
ଉଁ ତମେ ପାଉଡର ମିଶଉଚ ନା।
ହଁ ସ୍ମେଲ ଟା ହଉଚି ଭଲ ଲାଗୁନି ପାଟିକି ଚା କଲା ବେଳକୁ ବି ସ୍ମେଲ ହଉଚି। ଆଉ ଗୁଣ୍ଡ କ୍ଷୀର ତ ଛାଡ଼।
ଗାଈ ଧୂଆଁ ହେଲାମାନେ ଗାଈ ଧୂଆଁ ହେଲାମାନେ
ଝିଅ ଯେତେଳେ ପାଠ ପଢୁଚି ତୁଟିକେ ତାକୁ ଯଗୁନୁ।
ସିଏ ଶୁଣିବନି ମୋକଥା।
ଓହୋ ମାମା କଥା ମାନିବନା।
ହଁ ମୁଁ କହିବି ମାନେ ସେମୋଉପରେ କଥାକହିବ। କହିବ ତୁକଁପାଇଁ ଆଇଚୁ ପଢେଇବାକୁ?
ସବୁ ସାନ ଗୁୁରା ସେମିତି ହଉଚନ୍ତି ଲୋ। ସବୁ ସାନ ଗୁରା ସେମିତି ହଉଚନ୍ତି କଣ କହିବ?
ମୋମାମା ପଢ଼େଇବତୁଯା ମତେକହିବ।
ହେଁ ହେଁ ହେଁ। ହଉ କେତେବେଳୁ ଫ୍ରିହେଲେ ଆସିବୁ ହେଲା। ହାଲୋ।
ହୁଁ।
ହଉ ହଉ ରଖ ପୁଣିପରେ ଫୋନ୍ କରିବି ଆଉ ହେଲା।